ହାଲୋ।
ହାଲୋ।
ହଁ ହଁ ନମସ୍କାର୍। ନାଇଁ କିଛି ନାଇଁ ବସିଚି କୁହନ୍ତୁ।
ବର୍ଷା ହଉଚି ନା?
ହଁ ହଁ ଆପଣଙ୍କ ଆଡେ? ତ ସଖାଳୁ ତ ଲାଗିକି ରହିଚି ତ ଛାଡ଼ିନି।
ଆଜ୍ଞା ଆମ ଆଡେ ବି ବର୍ଷା ହଉଛି ସକାଳଠୁ ଏବେ-ଏବେ ଟିକେ ଛାଡିଚି।
ଆପଣଙ୍କ ଘର କୋଉଠି?
ଆଜ୍ଞା ଆମ ଘର କେନ୍ଦୁଝର୍।
ଓ ହ। ଖିଆ ପିଆ ସରିଲାନି ଖିଆ ପିଆ ସରିଲାନି?
ଆଜ୍ଞା ଆଜ୍ଞା ଖିଆ ଆଜ୍ଞା ଖିଆ ପିଆ ସରିଲାଣି ଏବେ ଟିକେ ବସିଚି ଆସିକି ବାହାରେ।
ଓ ହ। ହୁଁ
ଆଉ ଆଜ୍ଞା କଣ କୁହ ଆପଣ ଖାଇସାରିଲେଣି?
ହୁଁ ହୁଁ ମୁଁ ଖାଇସାରିଲିଣିି ଜଷ୍ଟ ଖାଇକି ଆସିଲି ଛାତ ଉପରକୁ
ଆଜ୍ଞା କଣ ଖାଇଲେ?
ବିରିୟାନୀ।
ଆଜ୍ଞା ମାନେ ନିରାମିଷ ନା ଆମିଷ?
ଆମିଷ, ମୁଁ ହିଁ ପୁରା ଆମିଷ ଝିଅଟା।
ଆଜ୍ଞା ମାନେ ଶନିବାର ବି ଆପଣ ଖାଇଦିଅନ୍ତି?
ସବୁ ବାର ଖାଲି କେବଳ ମଙ୍ଗଳବାରଙ୍କ ମଙ୍ଗଳାଙ୍କ ଟିକେ ଯାଏ ବୋଲି ଖାଏନି, ନହେଲେ ସବୁ ବାର ଖାଇଦିଏ।
ଆଜ୍ଞା-ଆଜ୍ଞା। ଭଲ ଆଜ୍ଞା କିଛି ନାହିଁ ଆପଣଙ୍କ ଯେମିତି ଚାହିଁବେ ସେମିତି ଖାଇପାରିବେ, ଆପଣଙ୍କ ଜୀବନ ଆପଣଙ୍କ ଇଚ୍ଛା।
ହା ଏ ମୁଁ ଆଇଁଷ ନ ଖାଇଲେ ରହିିପାରେନି।
ଆଜ୍ଞା-ଆଜ୍ଞା କିଛି ନାହିଁ, ମାନେ ଆପଣ ବିବାହ କରିଛନ୍ତି?
ନାଇଁ-ନାଇଁ ଭାଇ ମୁଁ ଏବେ ଜଷ୍ଟ ଟେନ୍ଥ ଏକ୍ଜାମ ଦେଇଛି।
ଓହୋ ତାହେଲେ ଆଜ୍ଞା ଆପଣ ବିବାହ କଲେ କଣ କରିବେ?
କିଛି ନାହିଁ।
ସେଠି ତ ଆଜ୍ଞା ଆପଣଙ୍କୁ ଯାହା ହେଲେ ବି ତ ଗୁରୁବାର ଛାଡିଦେ ପଡିବ। ସୋମବାର ସେମି
ହଁ ସେତବଳେ ଛାଡ଼ିଦେବି।
ଆଜ୍ଞା-ଆଜ୍ଞା ଏବେ ତାହେଲେ ଘରେ ଅଛନ୍ତି ବୋଲି ଟିକେ ଖାଇକି ମାନେ
ହଁ-ହଁ।
ଆଜ୍ଞା ଜୀବନକୁ ଆଜ୍ଞା ଟିକେ ଉପଭୋଗ କରୁଛନ୍ତି?
ହଁ-ହଁ।
ଆଜ୍ଞା।
ଆପଣଙ୍କ ଘରେ କିଏ-କିଏ ଅଛନ୍ତି?
ଆଜ୍ଞା ଆମ ଘରେ ତ ମୁଁ ଅଛି, ମୋର ସାନ ଭାଇ ଅଛନ୍ତି, ବାପା ଅଛନ୍ତି, ମା ଅଛନ୍ତି।
ଆଉ ଆଜ୍ଞା ଆପଣଙ୍କ ଘରେ?
ଆମ ଘରେ ବହୁତ୍ ଲୋକ ଏକୋଇଶ ଜଣ ଅଛନ୍ତି।
ଆଜ୍ଞା କେତେଜଣ?
ଏକୋଇସି।
ଆଜ୍ଞା ତାହେଲେ ଆପଣଙ୍କ ତ ଏଟା ପରିବାର ନୁହେଁ, ଆପଣଙ୍କ ତ ପୁରା ଆଜ୍ଞା ମାନେ ଗଁ ଲୋକଙ୍କ ରହିଲା ଭଳିଆ ବୋଧେ।
ଆ ହ ହଁ।
ଆଜ୍ଞା ଭଲ ଆପଣଙ୍କର ମାନେ କଣ କୁହନ୍ତି ନା ଟିକେ ଇଏ ପରିବାର ମାନେ ଟିକେ ଲାଗିକି ପରିବାର ଅଛି।
ହୁଁ-ହୁଁ-ହୁଁ।
ଆଜ୍ଞା। ମାନେ କେମ୍ତି କଣ ଚଡୁଚନ୍ତି ଟିକେ କୁହନ୍ତୁ ଏତେ ଲୋକଙ୍କୁ ଧରିକି ଏତେ
ସମସ୍ତଙ୍କର ଅଲଗା-ଅଲଗା ରୋଷେଇ ବାସ୍ ଖାଉଚୁ ଏକାଠି ଆଉ।
ଆଜ୍ଞା। ହ ଆଜ୍ଞା ଆପଣଙ୍କ ଘରେ ସେ ମାନେ ଆପଣଙ୍କ କିଏ କିଏ ଅଛନ୍ତି, ମାନେ ବାପା ମା ଆଉ କିଏ ଅଛନ୍ତି?
ଭାଇ ମୁଁ।
ଆଜ୍ଞା ମାନେ ଆପଣ ଚାରି ଜଣ?
ହଁ।
ଜେଜେବାପା ଜେଜେମା ନାହାନ୍ତି? ହାଲୋ।
ହଁ-ହଁ ଅଛନ୍ତି-ଅଛନ୍ତି ମୋ ବାପ ହେରିକା ଚାରି ଭାଇ।
ଆଜ୍ଞା।
ପୁରା ବଡ ଫ୍ୟାମିଲି ଆମର।
ଆଜ୍ଞା-ଆଜ୍ଞା।
ଆପଣଙ୍କର କଣ ପଢାପଢି ଚାଲି ହେଲୋ।
ଆଜ୍ଞା-ଆଜ୍ଞା ଶୁଭୁଛି କୁହନ୍ତୁ।
ମୁଁ କହିଲି ଆପଣଙ୍କର ଏବେ ପଢାପଢି ଚାଲିଛି?
ଆଜ୍ଞା ଆଜ୍ଞା, ମୋର ପଢାପଢ଼ି ଏବେ ସରିଲା।
କଣ ସରିଲା?
ଆଜ୍ଞା ଡିପ୍ଲୋମା ପଢ଼ୁଥିଲି।
କଣ କହିଲେ?
ମୁଁ ଏଇ ଡିପ୍ଲୋମା କରୁଥିଲି।
ଓ ହ।
ଆଜ୍ଞା। ଆଜ୍ଞା ଆଜ୍ଞା, ଦଶମ ପଢିଲି ଦଶମ ପରେ ଯୁ କ୍ତ ଦୁଇ, ଦୁଇ ବର୍ଷ ପଢିଲି।
ହଁ।
ଆଜ୍ଞା ବିଜ୍ଞାନରେ।
ହଁ, ହଁ।
ତାପରେ ଆଜ୍ଞା ଡିପ୍ଲୋମା ପଢ଼ିଲି ତିନି ବର୍ଷ।
ଓହୋ।
ଆଜ୍ଞା, ଏବେ ଜବ୍ ପାଇଁ ଆବେଦନ କରିଛି।
ଭଲ, ଭଲ।
ଆଜ୍ଞା। ଆଉ ଆଜ୍ଞା, ବୁଲାବୁଲି କୁଆଡେ କରୁଛନ୍ତି? ନା ଖାଲି ଘରେ ଅଛନ୍ତି?
ଖେଳ।
କଣ କହିଲେ?
ଖେଳ ଯେବେ ପଡ଼େ ବୁଲେ।
ଆଜ୍ଞା। ଆଉ ଆଜ୍ଞା, ସେମିତି କିଛି ବୁଲାବୁଲି ଜାଗା କୁଆଡେ ଯାଇନାହାନ୍ତି? କୁଆଡେ, କୁଆଡେ ଯାଇଛନ୍ତି?
ହୁଁ ଯାଇଚି କୋଣାର୍କ ପୁରୀ, ଧଉଳି, ଧବଳେଶ୍ଵର ଏଇଭଳିଆ ପାଖା, ଆଖ
ଆଜ୍ଞା, ଆଜ୍ଞା। ହୁଁ ହୁଁ
ଆପଣଙ୍କର?
କଣ କହିଲେ?
କ- ଆପଣ?
ଆଜ୍ଞା ମୁଁ ଯାଇଛି, ସେମିତି ପାଖାପାଖି ଜାଗା ସବୁ। ଯେମିତି କିି ପୁରୀ ଯାଇଛି କୋଣାର୍କ, ଚିଲିକା ଶୁଭୁଛି?
ହୁଁ ଆଜ୍ଞା ଆଜ୍ଞା, କୁହନ୍ତୁ?
ଆଜ୍ଞା ଚିଲିକା ଯାଇଛି, କାଳି ଯାଇ ଯାଇଛି, ତାପରେ ତାର ତା ତାରିଣୀ ଯାଇଛି। ବିଶ୍ଵ ବିନାୟକ ଯାଇଛି। କପିଳାସ ଯାଇଛି।
ଭଲ୍, ପୁଅ ପିଲା ପୁଅ ପିଲା ଜୀବନ ଟା ବୋହୁତ୍ ଭଲ। ଚାରିଆଡ଼େ ଯାଇପାରିବେ।
ଆଜ୍ଞା ଆଜ୍ଞା। ସେମିତି କିଛି ଆମର ନାହିଁ। ମାନେ ସାଙ୍ଗ ଚାଲ ସେଠିକି ଯିବା। କିନ୍ତୁ ଝିଅ ମାନଙ୍କର ଟିକେ ମାନେ, ଆଜ୍ଞା ଝିଅ ମାନଙ୍କର ଟିକେ ମାନେ କଣ କହନ୍ତି ଘ ଟିକେ ଛାଡିବା, ଆଜ୍ଞା ସେଇଟା ସତ କଥା।
ହଁ ଝିଅ ପିଲା ନା
ଆଜ୍ଞା, ଆଜ୍ଞା। ଆଉ ଆଜ୍ଞା କଣ ଆପଣ ରୋଷେଇ ପୋଷେଇ କଣ ଆସେ ଆପଣଙ୍କୁ? ନା କିଛି ଆସେନି ସେମିତି କିଛି ଜାଣିନା
ସେ କିନ୍ତୁ କିଛି କରେ
ଆଜ୍ଞା କଣ କଣ ଆସେ ସବୁ ଆପଣଙ୍କୁ?
ସବୁ ଆସେ କୋଉଟା ଗୋଟେ ନ ଆସେ ବୋଲି କହିବେନି। କିନ୍ତୁ ମୁଁ କରେନି କାରଣ ମୋ ମମି ସେ କରୁଚନ୍ତି ନା।
ଆଜ୍ଞା।
ସେ ଯାଉଚି ସଖାଳେ ଡୁଟି ଯାଉଚି।
ଆଜ୍ଞା ଆଜ୍ଞା। ତ ଯେତେବେଳେ ଆପଣଙ୍କର ଯେତେବେଳେ ପଡିବ ମାନେ ଆପଣ ଯେତେବେଳେ ଅସୁବିଧାରେ ପଡିବ ସେତ୍ ସେତେବେଳ କରିବେ ତ ନିଶ୍ଚିତ?
ହଁ ଅସୁବିଧା ଟାଇମରେ କ ପଡିଲେ ତ କରୁଚି।
ନାଇଁ ଅସୁବିଧା ନାହିଁ ଯଦି ଆଜି ଘରେ ଅଛନ୍ତି ପଢୁଚନ୍ତି ୟାପରେ ଯେତେବେଳେ ବାହାରକୁ ଯାଇକି ପଢି
ହଁ ହଁ ନିହାତି କରିବି।
ଆଜ୍ଞା। ଆଉ ଆଜ୍ଞା ରଜ ତ ଆପଣ ତ ଜା ଝିଅ ଯେହେତୁ ଆପଣଙ୍କ ତ ରଜ ଏଇଥର କେମୀତି ଗଲା କଁ କିଛି କୁହନ୍ତୁ?
ଆ ଆମ ଗାଁରେ ରଜ ମହୋତ୍ସବ ହୁଏ।
ଆଜ୍ଞା।
ଆ ବୋଉ ମାନେ ବହୁତ ଲୋକ ପୁରା ହେଇଥିଲେ ମୁଁ ତ ଫାସ ମାନେ ବ ରଜ ଦିନ ତ ନଥିଲି ଆସିଲି ବ ତାଳଚେର ଯାଇଥିଲି ସା ଥିଲେ
ଆଜ୍ଞା।
ରଜ ସଜବା ରଜରେ ନଥିଲି ତା ପରଠୁ ବୁଲିଲି ଆଉ ଏମିତି ସବୁ ପ୍ରକାର ଦୋଳି ପଡିଥିଲା।
ଆଜ୍ଞା।
ଗୋଟେ ସେ ଦୋଳିଟେ ବି ଭାଙ୍ଗି ଯାଇଥିଲା ଗୋଟେ ଛୁଆ ଉପରେ ପଡି ଯାଇଥିଲା।
ଆଜ୍ଞା କିଛି ହେଇନି ତ ତାଙ୍କର?
ନା ଛୋଟ ଛୁଆଟା ବସିଥିଲା ନା ସେ ଗୋଟେ ସାଇଟରେ ପଡିଲା। କିଛି ହେଇନି ତାଙ୍କର।
ଆଜ୍ଞା ଆଜ୍ଞା।
ଏମେ ଭଲ ଆମ ଗାଁରେ ସ ଅ ବଡ ଗାଁ ଟା। କିନ୍ତୁ କେହି ଗୋଟେ ଆଗ୍ରହ ନାହାନ୍ତି କି ଆମ ଗାଁରେ ଏଇଟା ହଉ ଆମ ଗାଁ ରେ ସେଇଟା ହଉ।
ଆଜ୍ଞା ମାନେ କଁ କୁହନ୍ତି ନା ମାନେ ସେ କେହି ଟେହି ଇଟା ଦିଅନ୍ତିନି।
କେଇ ଇଚ୍ଛା ଦିଅନ୍ତିନି ଯୋଉ ବଡ ବଡ ପୁଅ ପିଲା ଯୋଉମାନେ ଥାଆନ୍ତି ତାଙ୍କର ଯୋଉ କ୍ଲବ ଥାଏ ଯୋଉ ସଂଘ ସେ ସେଇଥିରେ କରନ୍ତି।
ଆଜ୍ଞା।
ତାଙ୍କ ପକ୍ଷ ତିକି ସମ୍ଭବ ତେତ କରନ୍ତି।
ଆଜ୍ଞା ଆଜ୍ଞା।
କିନ୍ତୁ ସବୁ ପର୍ବପର୍ବାଣି ଅଳ୍ପ ହଉ ବହୁତ ହଉ କିନ୍ତୁ ସବୁ ପର୍ବ ଆମ ଗାଁରେ ପାଳନ କରାଯାଏ।
ଆଜ୍ଞା ଆଜ୍ଞା ସେମିତି କିଛି ନାହିଁ ଆଜ୍ଞା ଯିଏ ଯେମିତି ମନ କରିବ ସେମିତି ସବୁ ହବ।
ଆଜ୍ଞା ଆଜ୍ଞା।
ଆଜ୍ଞା ମନେ କରିବେ ତା ସହିତ ଯଦି କିଛି ଜଣ ମିଶିଯିବେ କିଛି ସାହାଯ୍ୟ କରିବେ ମାନେ ଯେ ଟିଁ ଆ ଏକାତ ଚାହିଁଲେ ସବୁ କରିପାରିବେନି ନା।
ହୁଁ ହୁଁ।
ଆଜ୍ଞା। ତ ସେଥିପାଇଁ କିଛି ଜଣଙ୍କୁ ମିଶିବାକୁ ପଡିବ କିଛି ଜଣଙ୍କ ସହିତ ରହିବାକୁ ପଡ଼ିବ ଏ କିଛି ସାହାଯ୍ୟ କର ମାନେ ଯେମିତିକି ଅର୍ଥର ସାହାଯ୍ୟ କରତେ ପଡିବ।
ଓହୋ ଅହଁ ଆମ ଗାଁରେ କଁ କହିଲ ଅଧିକ ଚାକିରିଆ ନା ସମସ୍ ତ ବାହାରେ ଆମ ଗାଁରେ ପନ୍ଦର ଆମ ଗାଁରେ ପନ୍ଦର କୋଡିଏ ଜଣ ସୈନିକ ଅଛନ୍ତି।
ଆଜ୍ଞା ମାନେ ଯୋଉ ଜଗିଛନ୍ତି ସବୁ ଦେଶକୁ?
ହଁ ହଁ।
ଆଜ୍ଞା ଆଜ୍ଞା ତାହେଲେ ତ ଆପଣଙ୍କର ଆଜ୍ଞା ମାନେ କଣ ଆପଣଙ୍କ ଗାଁ ତ ନୁହେଁ ଏଟା ତ ଆଜ୍ଞା ସାକ୍ଷାତ ମାନେ କଣ କହିବେ?
ଆମର ଏମିତି ଗୋଟେ ଗାଁ ମାନେ ପୁରା ଶିଶୁ ବାଟିକାଠୁ ପୁରା ସିକ୍ଟୀ ପୁରା ଡିଗ୍ରୀ ପର୍ଯ୍ୟନ୍ତ ପୁରା ପ୍ଲସ
ଆଜ୍ଞା ଆଜ୍ଞା।
ଭଲ ଗାଁଟେ।
ଆଜ୍ଞା ତାହେଲେ ଠିକ୍ ଅଛି ଆପଣ ତାହେଲେ ବହୁତ ଭଲ ଗାଁରେ ଜନ୍ମ ହେଇଛନ୍ତି।
ହଁ ଅଛନ୍ତି ପନ୍ଦର ପନ୍ଦର ଜଣ ପାଖାପାଖି ଆଉ ପୋଲିସ ମାମା ପୋଲିସ ପୋଲିସ ଅଛନ୍ତି ତିନି ଚାରି ଜଣ।
ଆଜ୍ଞା।
ଡକ୍ଟର ଅଛନ୍ ଜଣ। ଏମିତି ସବୁ ଚାକିରିରେ କରି ସାରିଲେଣି ପ୍ରତ୍ୟେକ ଘରେ ଜଣେ କିମ୍ବା ଦୁଇ ଜଣ ଚାକିରିଆ ବାହାରିବେ ଆମ ଘରେ ଯେମିତି ଦୁଇ ଜଣ। ମୋ ବଡ ବାପା ଅ ଅଛନ୍ତି ଶିକ୍ଷକ ମୋ ବାପା ଅଛନ୍ତି ପୋଲିସ।
ଆଜ୍ଞା ଆଜ୍ଞା।
ମୋ ଦେଇ ଦି ଜଣ ଅଛନ୍ତି ବ୍ୟାଙ୍କରେ ଏମ୍ କାମ ଆମ ଘରେ ପ୍ରାୟତଃ ଚାକିରି ବାଲା।
ହଉ ଆଜ୍ଞା ମୁଁ ରଖୁଛି କେତେବେଳେ ଘରେ ଫାଙ୍କା ହେଲେ ଆପଣଙ୍କୁ ଏ ବିଷୟରେ ପଚାରିବି।
ଆଜ୍ଞା ଆଜ୍ଞା ଧନ୍ୟବାଦ।